ହଁ ହଁ ଆଣ୍ଟି। ହାଲୋ। ହାଲୋ।
ହଁ ହାଲୋ।
କଁ କରୁଛ? ହୁଁ ଉଁ ହୁଁ ଅଛି। ଖାଇ ସାଇନ।
ଖାଇ ସାରିଲିଣି।
ଆଛା। ହଁ ତମର ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ହ ଆଛା। ହଉ କଣ ଖାଇଥିଲ?
ଓଁ।
କଣ ଖାଇଥିଲ।
ଖାଇ ତେ ଉ ଚିକେନ ପକୋଡା ଆଉ ଲସି।
ଓ ଚିକେନ ପକୋଡା ଖାଇବାକୁ ଇଚ୍ଛା ହେଲା।
ହଁ ମୁଁ ତ ଖାଇଥିଲି।
କଣ ତମ ଭଏସ୍ କିଛି କ୍ଲିୟର୍ ଆସୁନି।
ହଁ ମୁଁ ତ ଚିକେନ୍ ପକୋଡା ଖାଇଥିଲି।
ଓହୋ ଆଚ୍ଛା ଆଉ କାଲି ତମ ମମି କେ କେତେବେଳେ ଆସିବେ ଘରୁ।
ଟିକେ
ମୁଁ କହୁଛି କି କାଲି ତମ ମମି କେତେବେଳେ ଆସିବେ।
କାଲି ନଅଟା ଆଡକୁ ଆଉ।
ଛଅଟା ବେଳେ ବାହାରିବେ। ଆଚ୍ଛା। କିଛି ସୁଭୁନି।
ବିଲାଇବେ।
ହଁ ସୁଭିଲା।
ହଁ।
ଆଉ।
ଆଉ କଣ ତମେ କଣ କରୁଛ ଏବେ।
ମୁଁ କଣ ଶୋଇଛି ଆଉ କଣ କରିବି ମୁଁ ତମ ସହିତ ଶୋଇବି କଥା ହଉଛ ଆଉ କଣ କରିବି ଆଉ ତୁମ ଗାଁ କୋଉଠି।
ଆମ ଗାଁ ରାହାମା।
ଓହୋ ତମେ ଊଁ ରାହାମା କୋଉ ଜାଗା ପ୍ରପର୍ ରାହାମା।
ତମ ସହିତ ସେ ଝିଅ ଟା କଥା ହଉଥିଲା କଣ କହୁଥିଲା
ଏଇ କଥା ପଚାରୁଥିଲ ତମ ଘର କୋଉଠି ତମ ଗାଁ କୋଉଠି ତମେ କୋଉଠି ପଢୁଛ ପାଠ ପଢୁଛ ଏବେ କଣ ପାଠ ପଢୁଛ ଆଉ ତମର ଏବେ କୋଉ ମୁଁ କହିଲି କି ତମର ଫାଷ୍ଟଇଅର୍ ତାପରେ ସେ କହୁଥିଲା ତମେ କଣ ଖାଇବ ଭଲ ଲାଗେ ତାପରେ କହିଲା କି ମୁଁ ରଜରେ କଣ କଣ ସବୁ ମଜା ମସ୍ତି କଲ ଆଉ କଲେଜ ର କେମତି କଣ ଚାଲିଛି ସେ ସବୁ କହିଲା
ହ।
ଏଇ ସବୁ ସବୁ କହିଲା ଆଉ।
ତ ତମେ କଣ ତାକୁ ପଚାରିଲ।
ଆଉ ମୁଁ କଣ ତାଙ୍କୁ ପଚାରିବି ମୁ ତମ କଲେଜ କୋଉଠି ତମେ କୋଉଠି ତମେ ରହୁଛ ପ୍ରପର୍ ଜାଗାକୁ ତମେ କଣ ଏମିତି କଲେ ମତେ ପଚାରିବ ମୁଁ ଖାଲି ଗପୁ ଥିବି ତମେ ଶୁଣୁଥିବ।
ହଁ ତମେ ପଚାରିଲ କଣ ମୁଁ ତମକୁ କୋଶ୍ଚିନ୍ ପଚାରିଲି ତମେ ଆନ୍ସର ଦବ।
କଣ ହଁ ପାଟି ଦରଜ୍ ହେଇଗଲାଣି। ଗପିବାକୁ ପଡୁଚି ଆଉ।
ଖାଇବାକୁ ଇଚ୍ଛା ହଉଚି ଚାଲୁନ କଣ ଖାଇବା।
କଣ ଖାଇବ କହୁନ?
ମ୍ୟାଗି।
ମ୍ୟାଗି ଆଛା ହଉ କରିବା ଆଉ। ଉଁ।
କହୁନ।
କୁହ।
ଚୁଡା ସନ୍ତୁଳା।
ଓ ଚୁଡା ସନ୍ତୁଳା -ଚୁଡା ସନ୍ତୁଳା ସରିଗଲା। କାଲି ସକାଳେ କରିବା। ବର୍ଷା ଦିଦି ଚୁଡା ଆଣୁଚନ୍ତି ସେଇଥିରୁ କରିବା ଆଉ ଆରେ ବର୍ଷା ଏମିତି କହୁସନ୍ତି ଖାଉସନ୍ତି।
ହୁଁ।
କିଛି ବି ଭଏସ୍ ଆସୁନି।
କେଜାଣି କାହା ସହିତ କଥା ହଉଛନ୍ତି ମୁଁ ଜାଣିନି ପଚାରିକି କହିବି କି?
ଆଚ୍ଛା ନାଇଁ ଥାଉ ପରେ ପଚାରିବ।
ଆଁ।
ଆଉ କାଲି ଯୋଗୁ ତମ ଦିନ କେମିତି ଆଜି ଯୋଗୁ ତମ ଦିନ କେମିତି କଟିଲା କୁହ?
କଣ?
ଆଜି ତମ ଦିନ କେମିତି କଟିଲା କୁହ?
ଆଜି ମୋ ଦିନ ବହୁତ୍ ତି ଭଲ କଟିଲା ମୋ ସାଙ୍ଗ ମୋତେ ଫୋନ୍ କରିଥିଲା ଭିଡିଓ କଲ୍ କରି ଥିଲା ମୁଁ ତା ସହିତ କଥା ହେଲି ଆଉ
ତମ ସାଙ୍ଗ ଭିଡିଓ କଲ୍ କରିଥିଲା ବୋଲି ତମ ଦିନ ଭଲ କଟିଲା।
ହଁ ସେଥିପାଇଁ ମୁଁ ବହୁତ୍ ହି ତା କଥା ମର ମନେ ପଡୁଚି ସେ ମତେ ଛାଡିକି ପଳେଇଚି।
ସିଏ ସବୁ ସେତିକି ତମ କଥା ମନେ ପକଉନଥିବେ ତମେ ଯେତିକି ଭାବୁଚ।
କଣ କରିବି ଆମେ ସେ ମନେ ପକାଉ କି ନ ପକାଉ। ସେଇଟା ତା ଉପରେ କଥା ସେଟା।
ଆଉ କେମିତି କଟିଲା କୁହ?
ଆଉ ସ-ମୁଁ ସକାଳେ ପ୍ରଥମେ ଉଠିଲି ଶୋଇକି ତାପରେ ବ୍ରସ୍ ଚୁଟି କୁଣ୍ଡେଇଲି ତାପରେ ବ୍ରସ୍ କରିବାକୁ ଗଲି। ଅ- ଦାନ୍ତ ମଞ୍ଜନ କରିକି ଆସି ସାରିଲା ପରେ ଆମେ ସେଇଠୁ କଣ କଲୁ ନା ମୋରି ଜଣେ ଆସିଥିଲେ ଭାଇ ତ ତାଙ୍କ ପାଖକୁ ଯାଇକି ଆମେ ଫୋନ୍ ଆଣିକି ଆସିଲୁ ଆମର ତାପରେ ସେଉଠୁ ଆସିଲା ପରେ ଆମେ କଁ କଲୁ ନା ଟିକେ ବଇ ଧରିକି ବସିଲୁ ଖାତା ବହି ଧରିକି ତାପରେ ଏ ତା ଭିତେରେ ମୁଁ କଁ ଯୋଉ ଚୁଡା ସନ୍ତୁଳା ବନେଇବି ବନେଇ ସାଇଲା ପରେ ଆମେ ତାକୁ ଖାଇଲୁ ତାପରେ ଆ ମେ ରୁମରେ ଦିଦି ଉଁ ଆମେ ଏମତି ବସିକି କଥାବାର୍ତ୍ତା କରୁଥୁଲୁ। ତାପରେ ଆମ ରୁମରେ ଯୋଉ ଦିଦି ମାନେ ଦି ଜଣ ରହନ୍ତି ସେ ଆସିକି ପହଞ୍ଚିଗଲେ ତ ସେ ପହଞ୍ଚିଗଲେ ତାପରେ ଏସବୁ କାମ ଧନ୍ଦାରେ ଲାଗିଲେ ଆମେ ଆଉ ପଢିପାଇଲୁ ନାହିଁ ତ ଆମେ ତାଙ୍କ ସହିତ କଥାବାର୍ତ୍ତା କଲୁ। କଥାବାର୍ତ୍ତା କଲୁ କଲୁ କଲୁ କଲୁ ତାପରେ ସେଇଠୁ ଆମର ଟାଇମି ହେଇଗ ଆମେ ସେଇଠୁ ତାଙ୍କ ସହ ଗଲୁ ଖାଇବା ଆଣିକି ଆସିଲୁ ପା ପାଲି ତ ଖାଇଆକୁ ଗଲାନି ଜାଣି ଶୁଣିକି ରହିଗଲା। ଜାଣିଥିଲୁ ଯେ ଆମେ ଆଣିକି ଆସିବୁ ସେ ଖାଇବ। ସେ ସେଇଠୁ ରହିଗଲା ଆମେ ଗଲୁ ତା ପାଇଁ ଖାଇବା ଆଣିକି ଆସିଲୁ ତାପରେ ସେ ଖାଇ ପିଇ ଦେଲା ଖାଇ ପିଇକି ଆମେ ସବୁ ଗଲୁ ଗାଧେଇଲୁ ଗାଧେଇ ସାଇଲା ପରେ ଦିଦିମାନେ ତାଙ୍କ ଡ୍ରେସ୍ ପତ୍ର ସବୁ ସଫା କଲେ। ତାପରେ କରି ସାଇଲା ପରେ ଆମେ ସବୁ ଗାଧେଇ ପାଧେଇ ଆଇଲୁ। ତାପରେ ଦିଦ୍ ଆମେ ତାପରେ ଏକ୍ଜାମ୍ ଦବା କୁ ଗଲୁ ପରୀକ୍ଷା ଦେବାକୁ ଗଲୁ ପରୀକ୍ଷା ଦେଇକି ଆସିସାଇଲା ପରେ ଆମେ ପରୀକ୍ଷା ପୁରା ବୋହୁତ ହି ଖରାପ ହେଇଗଲା। ତାପରେ ଆମେ କଁ କଲୁ ନା ଆଁ ତାପରେ ଆମେ କଁ କଲୁ ନା ଆସିଲୁ ସେଠୁ ଆସିକି ଇମିତି ବସିଲୁ ତାପରେ ଆମେ ପ୍ରେୟାର କଲୁ ପ୍ରେୟାର କରିସାଇଲା ପରେ ପାପାଲି ଜାଣି ଶୁଣି ତିନ ଦିନ ହେଲାଣି ପ୍ଲେଟ ଯାଉନି କାହିଁକି ନା ଆଉ ତମେ ଆଉ ନାହାନ୍ତି। ସେ ଡରୁନି। ସେଥିପାଇଁ ସିଏ ଆଉ ଯାଉନି ତାପରେ ଯୋଉ ଦିନ ହବ ଚେକିଂ ସେଇଦିନ ଭଲ ସେ ପୁରା ଉଁ ମ୍ୟାମ୍ ତାର ପୁରା ଖାତିରିଦାରି କରିବେ। ସେଇଥିପାଇଁ ସିଏ ଯାଉନି ତାପରେ ସିଏ ଆସିବ ଯେତବଳେ ଅଁ କଣ ହବ ମୁଁ ଜାଣିନି ଆଜି ତାପରେ ଆମେ ଉପୁରୁକୁ ଆସିଲୁ ତାପରେ ମୁଁ ପାଣି ଆଣିକି ଆସିଲି। ତାପରେ ମୋ ରୁମରେ ବନା ହେଲା ସେଉଠୁ ହଁ ଯୋଉ ନାହିଁ ତାପରେ ଆମେ ଆସିଲୁ ତାପରେ ସେଉଠୁ ଆମେ ଆପ୍ଲିକେସନ୍ ନେଇକି ଗଲୁ ଆପ୍ଲିକେସନ୍ ନେଇକି ଦେଲୁ ସିଠି ମ୍ୟାମଙ୍କୁ ଆମ ଘର ଲୋକଙ୍କ ସହିତ ମ୍ୟାମ୍ କଥା ହେଲେ। କଥା ହେଇସାରଲା ପରେ ମ୍ୟାମଗ୍ୟ ସବୁ କଥାରେ ସେମାନେ ସବୁ ବନେଇଥିଲେ। ମୁଢି ମିକ୍ସଚର ତାପରେ ଚୁଡା ଖାଇଲୁ ବୋହୁତ ରାଗ ହଉଥିଲା ତାପରେ ଆମେ କେକ୍ ଖାଇଲୁ ତାପରେ ମୁଁ ପାଣି ଦି ବୋ- ତଲ୍ ଧରେଇଦେଲେ ତିନ ଦିନ ହେଲାଣି ତାପରେ ପାଣି ଆଣିଆକୁ ଯାଉନି ସବୁବେଳେ ମୋ ପାଣି ପିଇ- ଦଉଛି ମୋ ପାଣି ସବୁ ସରିଗଲାଣି। ହଁ ତାପରେ ଆଉ ବି ଯିବନି କାହିଁକି ନା ବର୍ଷା ଦିନ ଆସିଗଲାଣି ନା ସେ ଆଉ ଯିବନି। ତ ଏମତି ଏମତି ସବୁ
ତମେ ଜାଣିଥିଲ ସିଏ ଆଉ ଯିବନି ବୋଲି।
ହଁ ମୁଁ ଜାଣିଥିଲି ବା। ତାପରେ ମୋ ପାଣି ସବୁ ସରି ଯାଇଛି ତାପରେ ପୁଣି କାଲି ଯିବାକୁ ପଡିବ ଆଉ। ଯିବନି ତ ଯିବନି ଯାଅ ନିକଲୋ ଗେଟ୍ ଆଉଟ୍। ଆଉ କଣ କୁହ ପାଟି ଦର୍ଜ ହେଇଗଲାଣି ବକୱାସ୍
ଇଏ ଯିବନି ସିଏ ଯିବନି ତମେ କିନ୍ତ୍
ମୁଁ ସେମିତି ଜାଣିଦେନି।
କେମିତି?
ସ୍ୱପ୍ନ ଆସିଥିଲା।
ହଁ
ହଉ ଆଉ କଣ କୁହ?
ଆଉ କହିବେ।
ଛୁଆ କେତେ ଭଲ। ହଉ ହଁ କଣ ଖେଳୁଛି? କିଛି ଖାଇନି ଖାଇବି ଆଉ।
ଉଁ ହୁଁ।
ହୁଁ ହଁ। ବର୍ଷା ଆଉ କଣ କହୁନ?
ଆଉ ତମ ଘରେ ସବୁ ଭଲ?
ହଁ ସବୁ ଭଲ ଅଛି ଆଉ।
ତମ ଭାଇ ଭଉଣୀ ସବୁ ଭଲ?
ହଁ ଆମ ଭାଇ ଭଉଣୀ ସବୁ ଭଲ ଅଛନ୍ତି।
ସମୟ ଭଲ?
ହଁ ଆମେ ଭଲ।
ତମେ ଖାଇଛ ବେଲ?
ହଁ ତମେ ଖାଇଛ ବେଲ ତମକୁ ବେଲ ଭଲ ଲାଗେ ଖାଇବାକୁ?
ହଁ ମୁଁ ଏଥର ଗାଁରୁ ଆଣିଥିଲି ତମେ ଖାଇ ନଥିଲ କି?
ଓହ ଆଛା ଆଉ। ଆଚ୍ଛା ଆଉ କଣ କୁହ?
ଆଉ ହଉଛି ତମ ପାଠ ପଢା କେମିତି ଚାଲିଛି?
ହଁ ଭଲ ଚାଲିଛି ଠିକ ଅଛି ମୁଁ ରଖୁଛି ମୋର କାମ ଅଛି।